ହଁ
ହ୍ୟାଲୋ।
ହଁ।
ହ୍ୟାଲୋ।
ଆଉ ଆପଣଙ୍କ ସାଙ୍ଗ କେମିତି ଅଛନ୍ତି?
ଭଲରେ ତ ଅଛନ୍ତି।
ଆଉ ଆପଣଙ୍କୁ ସବୁ ଆନିମଲ କଣ ଭଲ ଲାଗେ?
କିଛି ନାଇଁ କିଛି ଭଲ ଲାଗେନି ଆଉ ଗୋଟେ ଘିଅ ଦିଅନ୍ତୁ। ଘିଅ ଘିଅ ଶହେ କୋଡ଼ିଏ ଟଙ୍କା। ହୁଁ ସେଇ ଶହେ କୋଡ଼ିଏ ଆଉ ଏଇ ହ୍ୟାଲୋ। ଗୋଟେ ହଁ ନା ପୂଜା କରିବା ପାଇଁ।
ନାଇଁ ଆପଣ ଘିଅ ଖାଆନ୍ତିନି।
ହୁଁ। ନା ବେଳେ ବେଳେ ଭାଇଥାଉ ଭାଇ ଥାଉ। କିନ୍ତୁ।
ହୁଁ ହୁଁ। ହଉ ଆପଣ ସବୁ କଣ ହାଲଚାଲ ଭଲ ଅଛନ୍ତି କି କଣ?
ଆଟୁ ବଡ଼ ଯୋଉଟା କେତେ?
ଆଉ ସବୁ ଭଲ ତ ଆପଣଙ୍କ ଘରେ?
ହଁ ହଁ।
ହଁ ହଁ ଆଉ ସବୁ କଣ? ଉଁ ଉଁ।
କେତେ ହେଲା ଶହେ
ସେଇ ପାଞ୍ଚ ଦଶ ଟଙ୍କା କଣ ହେଇଥବ ଆଉ କଣ କରିବା।
ହୁଁ। ଦଶ ଟଙ୍କିଆ ନାହିଁ ଆଉ।
ହୁଁ ହୁଁ ଆଉ ଆପଣଙ୍କ ଘରେ ସବୁ କଣ ହାଲଚାଲ?
ହଁ ସବୁ ହାଲ ଚାଲ ଠିକ ଏବେ। ଚାଲଛି ତ ମେଡିସିନ ଖାଉଛନ୍ତି ମା ଆଉ କଣ।
ସେଇଟା ତ ସମୁ ଘରେ ହେଇଗଲାଣି ମେଡିସିନ ବିନା କେହି ରହିପାରୁନାହାନ୍ତି ଆଉ।
ହୁଁ ତ ଗୋଟେ ସହର ଆଉ।
ହୁଁ ଆପଣ କଣ ମେଡିସିନ ଖାଉଛନ୍ତି ନା ଭଲ ଅଛନ୍ତି?
ଉଁ ନା ମେଡିସିନ ଖାଉନି ଭଲ ଅଛି।
ଓହୋ।
ହଁ।
ହଁ।
ହଁ ଆଉ କୁହନ୍ତୁ କଣ ଖବର ଆପଣଙ୍କର?
ଏ ମୁଁ କ୍ୟାଟ୍ ସହିତ ଟିକେ ଖେଳୁଥିଲି ରାମ୍ପୁଡ଼ା କାମୁଡା ସେ କରୁଛି ତାରି ସହିତ ଖେଳୁଛି ଆଉ।
ଆଛା।
ହୁଁ ହୁଁ ହୁଁ। ଆଉ ସବୁ କଣ ହାଲଚାଲ?
କିଛି ହାଲଚାଲ ନାହିଁ ଗୋଟେ କେଆଟ ଆଣିବି ସାଙ୍ଗ ଘରୁ
ଆଣିଥିଲେ?
ନା ଆଣିବି ଭାବୁଛି ତାକୁ ସେଟା କଣ ଫାଇଦା ଟିକେ ଉଠଉଛି ତ ଟିକେ ମତେ ଭଲ ଲାଗୁନି। ସେଥିପାଇଁ ସେ କ୍ୟାଟ୍ କୁ ଟିକେ ମୋ ପାଖକୁ ଆଣିକି ତାକୁ ଟିକେ ତା ଖାତିର ଦାରି କଲେ ଟିକେ ଭଲ ଲାଗିବ ଆଉ।
ଓ ହୋ ତାକୁ ତ ତା ଘର ମାଲିକ ତମକୁ ଦେବେନି କେମିତି ଆଣିବି?
ନ ଦେଲେ ନାହିଁ ଆଉ କଣ କରିପାରିବି। ନେଇ ଯିବି ଇଏ କରିବି ଆଉ ଘରକୁ ଯେବେ ଯାଉଛି ତା ସାଙ୍ଗର ସେତେବେଳୁ କଣ ଗୋଟେ ଚୁପ୍କିଣା ଖୋଇଦେବି ଆଉ
ହୁଁ ଖୁଆଇଲେ ଆପଣଙ୍କ ଯାହା ହବ ଆପଣ ହିଁ ଦାୟୀ ହେବେ
ନା କିଛି ତାର ହବନି ତାକୁ ଶୁଆଇଦେବି ଶୁଆଇକି ବ୍ୟାଗ୍ ରେ ପୁରେଇ ଦେବି।
ଛୁଇଁଆ ଆପଣଙ୍କ ହିମ୍ମତ ନାହିଁ।
ନା ତା ମାଲିକ ବିଜି ଥିଲା ବେଳେ କଣ ଖୁଆଇଦେଇକି ଶୁଆଇଦେବି ଶୁଆଇକି ନେଇକି ପଳେଇବି।
ହୁଁ ହୁଁ ବହୁତ ଚାଲାକ୍ ଆପଣ ଭାବୁଛନ୍ତି ଆଉ।
ଆଜ୍ଞା କିଛି କରିବିନି ଖାଲି ଟିକେ ଖାତିର ଦାରି କରିିବି ଘରକୁ ନେଇକି ଆଉ ମତେ ବହୁତ ପସନ୍ଦ ଆସିଯାଇଛି ତ ସେ ବିଲେଇ ସେଥିପାଇଁ
ଉଁ ହୁଁ।
ଆଉ କୁହନ୍ତୁ ଆପଣଙ୍କୁ ଆଉ କୋଉ ଆନିମଲ ଭଲ ଲାଗେ?
ନା। ସେ ସବୁ ଭଲ ଲାଗେ ଏମିତି ମୋ ଇଚ୍ଛା ବି ତ ଘରେ ଟାଇଗର୍ ରଖିଆକୁ ହେଲେ ଟାଇଗର୍ ପସିବୁଲ ତ ନୁହଁ।
ସେ ଟାଇଗର୍
ହଁ।
ଆଚ୍ଛା।
ଆପଣ ପାଖରେ ଯଦି ମାଙ୍କଡ଼ ଛୁଆ ଟେ ହୁଅନ୍ତା ମାଙ୍କଡ଼ ଛୁଆଣ୍ଟେ ଦିଅନ୍ତି।
ମାଙ୍କଡ଼ ଛୁଆ ମାଙ୍କଡ଼ ଛୁଆ ରଖିପାରିବେନି ଆପଣ। ସିଏତ ଘରେ ଏକ୍ ରେ ରହିବନି
ନା ନା ଘରେ ରହିବ ଆମ ମାମୁଁ ଘରେ ଗୋଟେ ଥିଲା। ମରିଗଲା ଭାରି ଦୁଃ ଖ ଦାୟ କଥା।
ଆଜ୍ଞା ତାକୁ ରଖିପାରିବନି କେତେ ବାନ୍ଧିକି ରହିବ ସେ ବାନ୍ଧିକି ରହିବା ଜନ୍ତୁ ନୁହନ୍ତି।
ନାଇଁ ସେ ପୋଷା ହେଇଗଲେ ଭଲରେ ମଣିଷ ଭଳିଆ ଚଳନ୍ତି। ହେଲେ କୁକୁର ମାନେ ଝାମ୍ପି ଦିଅନ୍ତି।
ହଁ ସେଇତ କଥା। ସେ ଘରେ ତ ବଡ଼ ମାଙ୍କଡ଼ ରଖିପାରିବେନି ଘରେ ତ ବଡ଼ ମାଙ୍କଡ଼ ରଖିପାରିବନି ତ
ତା ଦାୟିତ୍ଵ ମୋର ମୁଁ ନେବି କେମିତି ନଭାକଥା
ଅଚ୍ଛା ଆଚ୍ଛା ହଉ ଆଉ ହଉ ହେ ଟାଇମ୍ ଆସୁ ମୁଁ ଦେଖୁଚି ଆଉ ମାଙ୍କଡ଼ କୋଉଠି କଣ ଭଲ ଛୋଟ ମାଙ୍କଡ଼ ଆଉ। ହଁ।
ହୁଁ ଆଉ ତ ବିଲେଇଟେ ଅଛି। କୁକୁରଟେ ଦେଇଦେବେ ଆଉ।
ଆଚ୍ଛା କୁକୁରଟେ ମାଙ୍କଡ଼ଟେ ଆଉ
ଆଉ ନେଉଳଟେ
ଆଉ
ନେଉଳ ନେଉଳ
ନେଉଳ ଆ ନେଉଳ ବା ଘରେ ରଖନ୍ତିନି
ନା ନା ନେଉଳ ଘରେ ରଖନ୍ତି। ଶୁଭ ପାଇଁ।
ନା ସେଇ ଶୁଭ ପାଇଁ ପା ରଖନ୍ତିନି।
ଠେକୁଆ ଟେ
ଆଚ୍ଛା ଠେକୁଆଟେ ଦେନ୍ ମତେ ଲାଗୁଚି ଆପ ଆପଣ ଘରେ ବୋଧେ ଜୁ ଖୋଲିବାକୁ ଯାଉଚନ୍ତି। ଏଠି ଦଶ ଟଙ୍କା ଟିକେଟ ରେ ଆମେ ଏଣ୍ଟ୍ରି କରିକି ଦେ ଦେଖିବାକୁ ଯିବୁ ଆଉ କଣ।
ଓହୋ ହଁ ଯେମତି ଆପଣଙ୍କ ଇଚ୍ଛା ଆପଣ ଦେଇଥିବାରୁ ଆପଣଙ୍କ ପାଇଁ ଫ୍ରି।
ଆଚ୍ଛା ମୋ ପାଇଁ ଫ୍ରି ତାହାଲେ।
ହଁ କାହିଁନା ଆପଣ ଏତେ ଦାମ୍ ସବୁ କିଣା କିିଣି କରିକି ଦେବେ। ମୁଁ କାହିଁନା ଟଙ୍କାଏ ପଇସା ଦେବିନି।
ଆଁ ଓହୋ ହୋ ‌ହୋ ମତେ ଲାଗିଲା ଆପଣ ପଇସା ପଠେଇବେ ମୁଁ କିଣୁ ତାହେଲେ ଅଫର ଟା ମୁଁ ରିଜେକ୍ଟ୍ କରୁଚି ଆପଣଙ୍କର। ମୁଁ କିଛି ଖୋଜିକି ଦେଇପାରିବିନି ଆପଣଙ୍କୁ।
ଆପଣ ସାଙ୍ଗ ପାଇଁ ଗୋଟେ କର୍ତ୍ତବ୍ୟ କଲେ ଆପଣଙ୍କ ପାଇଁ ଭଲ ହବ।
ନା ସାଙ୍ଗ ପାଇଁ କର୍ତ୍ତବ୍ୟ ମୁଁ ମେହେନତ କରିପାରିବି କିନ୍ତୁ ପଇସା ସାରିପାରିବିନି। ପଇସା କାହିଁନା ମୁଁ ବହୁତୁ ଆଜ୍ଞା ସେଇ ଇଏ ଗୋଟେ କଥା ଆପଣ ଦେଇଦେବେ ଆଉ କଣ।
ଆହା ମୋ ପା ଖେରେ ପରା ଏବେ ପଇସା ନାଇଁ ଓହୋ।
ଆଜ୍ଞା।
ହୁଁ ଆଉ ଆପଣଙ୍କର ଜବ୍ ମବ୍ ହେଲାଣି ନା ନଇଁବା?
ନା ଜବ କଣ ସାଇଡ ଜବ୍ ତ ସବୁ ଚାଲୁ ଚି ରାପିଡୋ ଉର୍ବର ସବୁ ସାଇଡି ଜବ ଚାଲୁଚି ଇଣ୍ଟନସିପ ଚାଲୁଚି। କଲେଜ୍ ଖୋଲିବ। କିଛି ତାପରେ ସବୁ ବନ୍ଦ ହେଇଯିବ ସାଇଡ ଜବ ପୁରା କଲେଜ୍ ରେ ଫୋକସ ହବ ଆଉ କଣ।
ମୁଁ।
ହୁଁ ଆଉ ତ ବର୍ଷେ ହେଲା ବର୍ଷେ ପରେ ଫୁଲ୍ ଜବ୍ ଉପରେ ଫୋକସ୍ ଆଉ। ବିଟେକେ କରିବି ଡିଟାନ୍ସେ ସେ ସାଇଡରେ ରହିଲା ଆଉ। ଆଉ କୁହ ଆପଣ ସ୍ଵାସ୍ଥ୍ୟ କଣ କଣ ଖାଇବାକୁ ଭଲ ଲାଗୁଛି?
କଣ କହିଲେ?
କଣ ଆପଣଙ୍କୁ ଭଲ ଲାଗୁଛି ଖାଇବାକୁ ସ୍ଵାସ୍ଥ୍ୟ ଭଲ ଯୋଉଟା ରହିବ?
ଆମ ସ୍ୱାସ୍ଥ୍ୟ କଣ ଭଲ ଖାଇବ ମୁଁ ତ ସବୁବେଳେ ବାହାର ଜିନିଷ ଖାଇ ଖାଇଦେବି ମୋ ଦେହ ଖରାପେ ହେଲାଣି ତଥ ବି ମୁଁ ବାହାର ଜିନିଷ ଛାଡ଼ୁନି।
ନାଚା।
ଆପଣଙ୍କ ରେଜଲ୍ଟ ବାହାରିଲାଣି?
ନାଁ ରେଜଲ୍ଟ ବାହାରିନି।
ରେଜଲ୍ଟ ପାଇଁ ଆପଣ କେତେ ଖୁସି ଅଛନ୍ତି?
ରେଜଲ୍ଟ ପାଇଁ ମୁଁ ଚାହୁଁଛି ରେଜଲ୍ଟ ତ ଟୋଟାଲ ନ ଆସୁ।
ଉଁ ହଉ।
ଅଁ। ଏ ନା ସେଇ ତ ଦୁଃଖ ପାଠ ପଢିନି ଯାଇକି ଏକ୍ଜାମ ଦେଇକି ଆ ଚି କିଛି ଲେଖିନି ତ ବ୍ୟାଗ୍ ତ ଲାଗିବ ଭାବୁଛି ଆଉ।
ଆପଣ ସାଙ୍ଗଙ୍କ ପାଇଁ କଣପ୍ରେ କରୁଚନ୍ତି?
ଏ ସାଙ୍ଗ କଥା କୁହନ୍ତୁ ନି ସିଏ ତାର କେବେ ଲାଗିନି କି ଲାଗିବନି?
ଆପଣ ତାହେଲେ ଏତେ ଆଶ୍ରୀର୍ବାଦ ଦଉଛନ୍ତି।
ଆଜ୍ଞା ଦୂରୁ ଆଶ୍ରୀର୍ବାଦ ସଇଲା ରହିଲା ସବୁବେଳେ ମୁଁ ତାଙ୍କ ପ୍ରତି ଆଉ।
ଓହୋ।
ହଁ।
ହୁଁ ହୁଁ। ଆଉ ଆପଣଙ୍କ ରେଜଲ୍ଟ ବି ଭଲ ହଉ ମୋ ତରଫରୁ ଆପଣଙ୍କ ପାଇଁ ଆଶ୍ରୀର୍ବାଦ ରହିଲା?
ଆଚ୍ଛା ଆଶ୍ରୀର୍ବାଦ କରୁଛନ୍ତି ଆପଣ ମୋ ଏଜରୁ ଅଧିକ ତାହେଲେ?
ହଁ ମୁଁ ଆପଣଠୁ ଟିକେ ବଡ ହେବି ଦି ବର୍ଷର।
ଆଚ୍ଛା ଏତେ ବଡ ଆପଣ ଆଚ୍ଛା ଦିଦି ଡା ଦିଦି ଡାକିଲେ ଚଳିବ?
ହଁ ହଁ ସିଓର ସିଓର।
ଆ ଠିକ ଅଛି ଦିଦି। ଆଉ ଦିଦି କଣ ଆପଣ ଟିକେ ଛୋଟ ଭାଇ ହିସାବରେ କିଛି ପାଟି ଫାଟି କିଛି ଟ୍ରିଟ ଆଉ ଛୋଟ ଭାଇ ହିସାବରେ ଦିଦି ହେବେ ନା ମୋର।
ଭାଇ ଆ
ଆଚ୍ଛା ଛୋ ଛୋ
ଆମେ କାହାକୁ ଭାଇ ବନଉନା ଆମେ ସାଙ୍ଗ ବନାଉ ଆପଣ ମୋର ସାଙ୍ଗ ହିଁ।
ଆଚ୍ଛା ନାଇଁ ଏଇନା କହିଲେ ଦି ବର୍ଷ ବଡ ଦି ବର୍ଷ ବଡ ବହୁତ ହେଇଯାଆନ୍ତି। ଦିଦି କରିଦେଲେ ହିଁ ଭଲ।
ନା ଆମେ କଣ ଦିଦି ଲାୟକ ନୁହଁ ଆମେ ବହୁତ ସାନ ଆପଣଠୁ।
ଆଛା ଏବେ କହିଲେ ନା ବଡ ଏବେ କହୁଚନ୍ତି ସା ନ। ଆପଣ ତ କଥାବାର୍ତ୍ତା ଠିକ ନାହିଁ ଆଉ।
କଣ କରିଆ ଏଜ ଜାଣି ହଉନି ତ କେବେ ଜନ୍ମ ହେଇଥିଲି।
ନା ହଁ ମୁଁ ଜାଣିଚି ଦୋଷ ରୁହେ ଟିକେ ନାରୀ ଜାତିଙ୍କର ଏଜ କୁହନ୍ତିନି ଟିକେ ବୁଝିପାରୁଚି ଆଉ। ତ ଲାଷ୍ଟ କହିଦିଅନ୍ତୁ ଆପଣ ସାଙ୍ଗ ହେବେ ନା ଦିଦି ହେବେ?
ଆ ଆମ ସାଙ୍ଗ ହିଁ ଭଲ।
ଆଚ୍ଛା ସାଙ୍ଗ ହେଇ ତାହେଲେ ଠିକ୍ ଆଉ।
ଆଉ ଆପଣ ମୋ ସାଙ୍ଗ ହିସାବରେ କୁଆଡେ ବୁଲିବାକୁ ଯିବେ ମୋ ସହିତ?
ଆପଣ ଯୁଆଡେ ଡାକି
ହୁଁ ହୁଁ କେବେ ଆମ ଘରକୁ ଆସନ୍ତୁ ଚିକେନ ତରକାରୀ ଭାତ ସାଲଡ କରି ଖାଇବା।
ଓଃ ଇଏ କିି ସୁଖ। ଏବେ କୁହନ୍ତୁ ଖାଲି ଡେଟ କୁହନ୍ତୁ ମୁଁ ଯାଇକି ଚିକେନ ଧରିକି ପହଞ୍ଚିଯିବି।
ଓହୋ ଚିକେନ ଯଦି ଆପଣ ଆଣିବେ ମସଲା ତକ ବି ଟିକେ ନେଇଆସିବେ।
ନା ମସଲା ଆପଣ କରନ୍ତୁ ଘରେ। ଚିକେନ ଟା ମୁଁ ନେଇଆସିବି ଭଲ ମୁଁ କଟିଂ କରିକି ନେବି। ନା କାହିଁକି ନା ମତେ ଭଲ କଟିଂ ଟା ନହଲେ ମତେ ଭଲ ଲାଗେନି ଚିକେନ ଟା।
ନାଇ ନାଇ ମସଲା ବି ଟିକେ ନେଇଆସିବେ ଏତେ ଲୋକ ଖାଇଲେ ମସଲା ଅଣ୍ଟିବନି ତ।
ଆଚ୍ଛା ହଉ ମୁଁ ମସଲା ନେଇ ଯିବି ଯୋଉ ଗ୍ରାଇଣ୍ଡିଙ୍ଗ ଯୋଉ ମସଲା
ନା ନା ଗ୍ରାଇଣ୍ଡର ଟା ଆମର ଆମେ ୟୁଜ୍ କରୁନୁ ଆପଣ ଟିକେ ଘରୁ ବାଟିିକି ଆଣି ଦେବେ।
ମାନେ ଏତେ ଘରକୁ ଡାକୁଚନ୍ତି ମାନେ ଏତେ କଞ୍ଜୁସ ହେଲେ